ହ୍ୟାଲୋ। ହଁ ହ୍ୟାଲୋ। ଅପା ସାଉଣ୍ଡ ଟିକେ କମା ତ ହ୍ୟାଲୋ।
ମୁଁ କହିଲି ସୁଭୁଚି ଭଏସ୍।
ହଁ ଶୁଭୁଛି ଯେ ଗାଡି ସାଉଣ୍ଡ କଣ ଶୁଭୁଛି ଆପଣଙ୍କର।
ହଁ ହଁ ହଁ କୁହନ୍ତୁ ମୁଁ ଟିକେ ବାହାରେ ଅଛି ତ। କୁହନ୍ତୁ କଣ କରୁଥିଲେ?
ହଁ ଏମିତି ବସିଛି ଆଉ ତମେ କଣ କରୁଛ?
ମୁଁ ବି ଏଇଠିକି ଚାଲିବା ପାଇଁ ଆସିଥିଲି ବାହାରକୁ ବର୍ଷା ହେଇଛି ନା ଆଜି ଏଥିପାଇଁ। ଟିକେ ଥଣ୍ଡା ପାଗ ଅଛି ତ ଭଲ୍ ଲାଗୁଛି ତ ଚାଲିବା ପାଇଁ ଆସିଥିଲି ଆଉ।
ହଁ ବହୁତ ଭଲ ଆମର ବି ଏପଟେ ମେଘ ପାଗ କରିଛି ବର୍ଷା ବି ହଉଥିଲା ସକାଳୁ।
ହୁଁ ଏ ଆମର ତ ମାନେ ସକାଳ ଚାର୍ ଟା ପାଞ୍ଚ୍ ଟାରୁ ବର୍ଷା ହଉଥିଲା ଯେ ହଉଥିଲା ପୁରା।
ଏବେ ଏବେ କମିଛି ତାହେଲେ?
ହଁ ବର୍ଷା ଏବେ କମିଛି ସକାଳେ ହଉଥିଲା। ଆଉ କଣ ଖାଇଥିଲେ?
ହଁ ଏବେ ସନ୍ଧ୍ୟାରେ ସେ କାଜୁ ବିସ୍କୁଟ ଟିକେ ଖାଇଥିଲି।
ହୁଁ ମୁଁ ବି ସେ ଚା ପିଇଥିଲି ଆଉ କିଛି ଖାଇନି। ଆଉ ଆପଣଙ୍କ ଆଡେ କେମିତି କଣ ସବୁ। ରୋଡ ଗୁଡାକ ସ୍ଵଚ୍ଛ ଅଛି ନା ନାହିଁ?
ଆଁ ମୁଁ ହଁ ଅଛି କଣ କହିଲେ?
ମୁଁ କହିଲି ବି ଏମସ ମାନେ ସବୁ ସଫା କରିବା ପାଇଁ ଆସୁଛନ୍ତି ନା ଆସୁନାହାନ୍ତି?
ଆସୁଛନ୍ତି ସେମାନଙ୍କର କାମ ଦେଖିଲେ ଆପଣ ମାନେ କହିବେ ସେମାନେ କାମ କରୁଛନ୍ତି କି? କଣ କରୁଛନ୍ତି?
ହଁ ହଁ। ସ୍ଵଚ୍ଛ ରଖିବା କଥା ସେମାନଙ୍କ ଦାୟିତ୍ଵ ସେମାନେ କିନ୍ତୁ ଠିକ ସେ ରଖୁନାହାନ୍ତି।
ନା ନା ସ୍ଵଚ୍ଛ ସ୍ଵଚ୍ଛତା ନାଁ ରେ ଖାଲି ସେ ଝାଡୁ ଧରିକି ଆସୁଛନ୍ତି ସେଇଟା ଖାଲି ଟିକେ ଆଡେଇ ଦେଇକି ପଳଉଛନ୍ତି ଆଉ କି କିଛି ବି ନହିଁ ସେମାନଙ୍କୁ କେହି ତଦାରଖ କରିବା ପାଇଁ ଆସୁନାହାନ୍ତି ନା।
ହଁ ସେଇଆ ସେମାନେ ବି ଯେତେ ରଖିଲେ ବି।
ହୁଁ।
ଆଉ ଲୋକମାନେ ବି ତ ରଖିବା ଦରକାର ନା ଲୋକମାନେ ବି ମାନେ ସଚେତନ ରହିବା ଦରକାର। କରିକି ହଁ ଆମର ଆମେ ହିଁ ସେ ରାସ୍ତାରେ ଚାଲୁଛୁ ଆମେ ହିଁ ସଫା ରଖିବା ତାକୁ, ଲୋକମାନେ ଟିକେ ବି ଠିକ ସେ ରଖୁନାହାନ୍ତି। ସବୁ ସଡ଼କ ରେ ଯିଏ ଯାହା ଗଲେ ସଡ଼କରେ ଫୋପାଡି ଦେଇକି ପଳଉଛନ୍ତି। ପ୍ଲାଷ୍ଟିକ ପ୍ଲାଷ୍ଟିକ ହରିକା ସବୁ ପକେଇ ଦେଇକି ପଳଉଛନ୍ତି।
ହଁ ସେଇଟା ତ ମୁଖ୍ୟ ପ୍ରଥମତଃ ହ ନିଜେ ଲୋକ ନିଜେ ସାବଧାନତା ରହିବା କଥା କି ନାଇଁ ଆମେ ଯେହେତୁ ଏଇଟା ଫିଙ୍ଗୁଚେ ତ ଏଇଟା ଏ ଓଲଟିକି ଆମ ପାଖକୁ ହିଁ ଆସିବ, ଆମର ପରିବେଶ ହିଁ ନଷ୍ଟ ହବ, ଆଉ ଆମ ପରିବେଶ ହିଁ ଦୂଷିତ ହବ ହୁଁ ଆଉ ଦୁତ୍ ଦ୍ଵିତିୟରେ ଯୋଉ ମ୍ୟୁନିସିପାଲିଟି ହେଲା ଆମର ବି ଏମ ସି ବାଲେ ହେଲେ ସେମାନଙ୍କୁ ଦାୟିତ୍ଵ ଦିଆଯାଉଛି ତାଙ୍କର ସେମାନେ ସେଥିପାଇଁ ହିଁ ଚାକିରି କରୁଛନ୍ତି। ସେଥିପାଇଁ ସେମାନେ ସରକାର ମାନେ ସେଇ ଅଫିସ ବା ସରକାରଙ୍କଠୁ ପଇସା ନଉଛନ୍ତି। କିନ୍ତୁ ସେମାନେ ତାଙ୍କ ଦାୟିତ୍ଵ କେବେ ବି ଭଲ ଭାବରେ ତୁଲଉ ନାହାନ୍ତି। ଯେହେତୁ ସେମାନଙ୍କୁ ତଦାରଖ କରିବା ପାଇଁ ତାଙ୍କ ସାଥିରେ କେହି ଆସୁନାହାନ୍ତି କି ସେମାନେ କଣ କରୁଛନ୍ତି କଣ ନାଇଁ କେହି ଜାଣୁନାହାନ୍ତି? କି ସାହି ମାନେ ଲୋକମାନେ ଯୋଉ ହଉଛନ୍ତି ସେ ମାନେ ଯୋଉ ପଡାକୁ ଯାଉଛନ୍ତି ସେମାନେ ବି କେବେ ସେମାନଙ୍କ ନାଁରେ କିଛି ଅଭିଯୋଗ କରୁନାହାନ୍ତି। ସେଥିପାଇଁ ସେମାନେ ତାଙ୍କ ମନ ଇଚ୍ଛା ଅଳିଆ ପଡିଥିଲେ ଅଳିଆ ପଡିଥାଉଛି ଝାଡ଼ୁ ଟା ଖାଲି ଟିକେ ବୁଲେଇଦେବେ ସେ ଅଳିଆ ଜରିି ବି ସେ ଝାଡୁରେ ଯିବନି ସେମିତି ଝାଡୁ ଝାଡୁ କରି ଯାଉଛନ୍ତି।
ହୁ, ହୁଁ ଓଦା ଶୁଖିଲା ଅଲଗା ରଖିବା କଥା ସେମାନେ ସବୁ ମିଶାମିଶି କରି କୋଉଠି ବି ନେଇକି ଫୋପାଡୁଛନ୍ତି ସେଇଟା ବି କେହି ଜାଣୁନାହାନ୍ତି ଠିକ ସେ
ସେଇଆ, ଖାଲି ମାନେ ଦେଖନ୍ତୁ ବଲା ଆମେ ଆମର ପଶ୍ଚିମ ଓଡିଶା ପଟେ ଯିବେ କି ବଡ ବଡ ସେପଟେ ସହର ଗୁଡାକରେ ଯିବେ କି ସେମାନେ ଦେଖିବେ ଯୋଉ ଅଳିଆ ଗାଡ ରେ ଆସୁଛନ୍ତି ନେବା ପାଇଁ ସେମାନେ ନିଜେ ସେଇ ଡଷ୍ଟବିନ ଉଠଉଛନ୍ତି ଆଉ ପକଉଛନ୍ତି କୋଉଟା ଶୁଖିଲା କୋଉଟା ଓଦା କରିକି ଅଲଗା ଅଲଗା କରି ପକଉଛନ୍ତି, କିନ୍ତୁ ଆମର ଜାଗାରେ କଣ ହଉଛି ନା? କହିବେ ଖାଲି ମାନେ ସେମାନେ ଖାଲି ଆଦେଶ ଦେବେ ହେଲା ଏଇଟା କର ସେଇଟା କର ଆଉ ନ ନହେଲେ ଇଏ କରିବେ କିନ୍ତୁ ସେମାନେ ସେଇଟା ହେତିକି ଖାଲି କହିଦେଇକି ରହିଯାଉଛନ୍ତି କିନ୍ତୁ ତାପରେ ଯୋଉଟା ହଉଚି ସେଟା କଣ ସେମାନେ ଦେଖୁଛନ୍ତି ନା ଜାଣୁଛନ୍ତି,
ଠିକସେ ସଫା କରୁନାହାନ୍ତି କେହି କେହି ବି କରୁନାହାନ୍ତି ସେପଟେ ବି ମାନେ ତାଙ୍କୁ କହିବ କେତ କିଏ ଦେଖିବା ପାଇଁ ବି କିଏ ଅଛି ସେମାନେ ଖାଲି ଦଶହରା କି କଣ ଗୋଟେ ର ହେଲେ ଆସିକି ପଇସା ମାଗିଦେବେ କି ଆମେ ତମର ସଫା କରୁଛୁ। ପଇସା, ପଇସା ଦିଅନ୍ତୁ ବୋଲି।
ସେଇଟା ତ
ପୁଣି ଗମେଣ୍ଟୁ ପଇସା ନଉଛନ୍ତି ପୁଣି ଆମ ମାନଙ୍କଠୁ ବି ନଉଛନ୍ତି ପୁଣି ଠିକ ସେ ବି ସଫା ର କର।
ସେଇ କଥା ତ ଦେଖିବ ତମେ ମାନେ ଦେଖିବା ଲୋକଙ୍କୁ ରାଗ ଲାଗିବ କି ଏମାନେ କଣ ଏମିତି କରୁଛନ୍ତି ବୋଲି ଗୋଟେ ରାସ୍ତାରେ ଗୋଟେ ପଡିଛି ଜରେଇକି କଣ। ତମେ ଟିକେ ଭଲସେ ଝାଡୁ କରିକି ନବ ନା ତମେ ସେଥିପାଇଁ ମାନେ ଚାକିରି କରୁଛ ସେଥିପାଇଁ ସରକାରଠୁ ପଇସା ନଉଛ କି ନାଇଁ, ମାସ ପୁରିଲେ ନାଇଁ ଖାଲି ଯଦି କିଏ ଲୋକ ଦେଖିବେ ଟିକେ ଠିଆ ହେଇକି ତ ହଁ ଆଡେଇ ଦେବେ, ନହେଲେ ନାଇଁ ତାଙ୍କ ମନ ଇଚ୍ଛା ଯୋଉଠି ଯାହା ପଡୁଥିବ ସେମିତି ପଡିୁଥିବ ସେ ଝଡୁରେ ସେମାନେ କଣ ଝାଡୁ କରନ୍ତି କଣ ଅଳିଆ ସଫା କରନ୍ତି ସେଇ ତାଙ୍କୁ ହିଁ ଜଣା ସେ ଏଇ ଠାକୁରଙ୍କୁ ହିଁ ଜଣା କଣ ଆଉ କହିବ?
ଠିକ ଜିନିଷ ସେଇଟା ବି ଆମର ବାୟୁ ପ୍ରଦୂଷଣ ହଉଛି ପରିବେଶ ଦୂଷିତ ହଉଛି। ସେ ସବୁ ଜିନିଷ ପୁଣି ସେଗୁଡାକୁ ପୋଡିଲେ ବି ବାହାରେ କଣ ଆମେ ପୋଡିବାନା ଜେନେରାଲି ଲୋକମାନୋଏଁଙ୍କର। ଯଦି ପାଖାପାଖି ପଢିଥିବ ସେମାନେ ପଢିବେ ହିଁ। ଆଉ କଣ କରିବେ ସେଗୁଡାକ ପଲିଥିନ୍ ଫଲିଥିିନ୍ ପଡିଲେ ଆମର ବାୟୁମଣ୍ଡଳ ଦୂଷିତ ବି ହଉଛି। ଏଇ କଥା ଟା କେହି ବୁଝୁନାହାନ୍ତି।
ନାଇଁ ସେଇ କଥା ଖାଲି ବୁଝୁନାହାନ୍ତି। ସେଇ ମଝିରେ ଦେ ଦେଖିବୁ ଆମେ ଯେତେବେଳେ ଛୋଟ ଥିଲୁ ଆମକୁ ନେଇକି ରାଲି କରୁଥିଲେ କି ପଲିଥିନ୍ ବ୍ୟବହାର ମନା କରିବା ପ୍ଳାସ ଟିକ ବ୍ୟବହାର ମନା କରିବା କିନ୍ତୁ ଯେ ଯେତେ ମନା କଲେ ବି କଣ ହଉଛି। ସେ ସେଇ ସଚେତନତା ଯଦି ସବ୍ ହୁଁ। ନାଇଁ ଥରେ ଖାଲି ଲା ରାଲି କରିଦେଲେ କି କଣ ମାନେ ଆମର ଆୱାରନେସ୍ କରିଦେଲେ କିଛି ହବନି ସେଇ ସଚେତନତା ସମସ୍ତ ମାନେ ଗୋଟେ କଣ ଅବିରତ ଭାବରେ ଚାଲି ରହିବ ସମସ୍ତଙ୍କୁ ସବୁବେଳେ ଆମ ଯେମ ଯେମିତି କିି ଅଳିଆ ଗାଡି ଆସିଲେ ଯେମିତି ବିଏମ୍ ସି ବାଲାଙ୍କ ସେମାନେ ସବୁବେଳେ ପ୍ରଚାର କରୁଛନ୍ତି ସେମିତି ସବୁବେଳେ ପ୍ରଚାର କରିବ ଫାଇନ ପକେଇବ। କହିଲେ ଯାଇକି ଲୋକମାନେ ସୁଧୁରିବେ ଯୋଉ ଦିନ ଯାଏ ଫାଇନ ପଡିନି ସେଇଦିନ ଯା ସୁଧରିବେନି ଲୋକମାନେ।
ହୁଁ ସେଇଟା ତ ସତ କଥା ଲୋକମାନେ ତ ଏଇଠି ଖାଉଥିବେ ଏଇଠି ପକେଇ ଦଉଛନ୍ତି। ଜାଣି ପାରୁନାହାନ୍ତି ସେଇଟା ଆମକୁ ପୁଣି ପ୍ରକୃତି ଆମକୁ ପୁଣି ଆଉଥରେ ବ ପୁରା ଦବ ରିଟର୍ଣ ଦବ। ବ ପୁଣି ଆଉଥରେ ଦବ ନା ସେ ଆଉ ଯଦି ତମେ ବାୟୁମଣ୍ଡଳ ଦୂଷିତ କରିବ ପୁଣି ବର୍ଷା ହବ ପୁଣି ସେ ଯୋଉ ସୁନାମି ଆସିବ ଏ ସବୁ ଜିନିଷ ତ ହବ ନା ଯେମିତି ହେଲେ। ଯଦି ଆମେ ନିଜ ବାଣୁ ହଁ କୁହନ୍ତୁ?
ହୁଁ ଆଗକୁ ଆଗରେ ଦେଖ ମାନେ ଏଇ ଯଦି ପାଂ ଦଶ ବର୍ଷ କି ପନ୍ଦର ବର୍ଷ ତଳକୁ ଫେରିଯିବା। ମାଟିର କେତ ତେ ଦଶ ଫୁଟ କି କୋଡିଏ ଫୁଟ ତଳକୁ ଯଉ ମାନେ ଖୋଳିଲେ ପାଣି ବାହାରୁଥିଲା କିନ୍ତୁ ଏବେ ଯେ ଶହେ ଫୁଟ ଦୁଇ ଶହେ ଫୁଟ ତଳକୁ ସେଇ ପାଣି ଚାଲିଗଲାଣି କଣ ପାଇଁ ନା ଏଇ ପ୍ଲାଷ୍ଟିକ ଯୋଗୁ ଏଇ ଅଳିଆ ଆବର୍ଜନା ଯୋଗୁ ହିଁ। ଯୋଉଟା ଦ୍ଵାରା ମାଟି ତାକୁ ନଷ୍ଟ କରିପାରୁନି ସେଇଟା ମାଟି ଉପରସ୍ତର ଜମି ରହିବା ଦ୍ଵାରା ସେଇ ପାଣି ତଳକୁ ତଳକୁ ଆହୁରି ହିଁ ସେ ମାନେ ଚାଲି ଯାଉଛି।
ହୁଁ। ସେଇଆା ତ ମାନେ ଲୋକମାନେ ସେଟା ବୁଝି ପାରୁନାହାନ୍ତି ପାଣି ପାଣି ପିଇବା ପାଇଁ ଗୋଟେ ପାଣି ନଳକୂଆ ଖୋଳିଲେ ଏତେ ତଳ ପର୍ଯ୍ୟନ୍ତ ଖୋଳିବାକୁ ପଡୁଛି ତାପରେ ଯାଇକି ପାଣି ବାହାରୁଛି। ଏଇଟା ପାଣି ଲେବୁଲ ବି କମି ଗଲାଣି ନା ଧୀରେ ଧୀରେ ଏ ସବୁ ଜିନିଷ ପାଇଁ‌। ସେ ଏବେ ତ ସମସ୍ତେ ପୁରା ରୋଡ କଲେ ସିମେଣ୍ଟ ରୋଡ କଲେ ସବୁ କଲେ। ଆଉ ପାଣି ଯିବା ପାଇଁ ମାଟି ବି କାଇଁ ଜାଗା ଛାଡିଛନ୍ତି ଯେ ପାଣି ଟା ଯିବ ତଳକୁ।
ନାଇଁ ଆ ଗୋଟେ ମୁଖ୍ୟ କାରଣ ହଉଛି ଆମର ଗଛ କାଟିବା ଗଛ କାଟିବା ଦ୍ଵାରା ବି କଣ ଗଛ ରହିଲେ ସିନା ସେଇ ମାଟି ତାକୁ ଜାବୁଡିକି ଧରିବ। କି ପାଣି ତା ପାଖରେ ର ମାନେ ଚେରକୁ ଧରି ରହିବ। ଗଛ ତ କାଟି ଦଉଛନ୍ତି ଆଉ ସେଇଠିରେ ଆଉ ଲୋକମାନଙ୍କୁ ବି ଦୋଷ ଦବାଥର ଠିକ ହବ ହବନି ହଁ ଯୋ ଯୋଉ ଲୋକ ମାନେ କି ମାନେ ବିନା ଅ ଇଏରେ କାଟୁଛନ୍ତି ଆବଶ୍ୟକତା ନଥାଇ କାଟୁ ସେମାନଙ୍କୁ ଦୋଷ ଦେବା କିନ୍ତୁ ଯେଉଁମାନଙ୍କ ଯେହେତୁ ଜନସଂଖ୍ୟା ବୃଦ୍ଧି ହଉଛି ସେମାନେ ବି ରହିବା ପାଇଁ ବି ଘରଟେ କରୁଛନ୍ତି। ସେଟା ବି ଆଉ ହଉଛି ହଉନି ଆଉ ହୁଁ ହୁଁ।
ସେଇଆ‌।
ସେଇଟା ତ
ଲୋକ ବି ଟିକେ ଯଦି ସଚେତନ ରୁହନ୍ତେ ଯୋଉ ଅନୁସାରେ ଲୋକ ମାନେ ଜନସଂଖ୍ୟା ବୃଦ୍ଧି ହୋଉଚି ସେ ଅନୁସାରେ ଆମର ଯଦି ଗଛ ଟା ଲଗେଇବେ ତ କିଛି ହୁଅନ୍ତାନି ସେମାନେ ତ ଗଛ ହିଁ ଲଗଉନାହାନ୍ତି ଆଉ କୁଆଡୁ ହବ।
ସେଇଆ ତ ଗଛ ଦେଖ ଗୋଟେ ଗଛ ବଢିବା ପାଇଁ ନିହାତି ଲାଗେ ପଚାଶ ରୁ ମାନେ ଦଶ ରୁ ପାଞ୍ଚ ପନ୍ଦର ବର୍ଷ ଲଗେ ଗୋଟେ ଗୋଟେ ବଡ଼ ବଡ଼ ଗଛ ବଢ଼ିଆ ସେଇ ଗଛଟାକୁ ଆମେ କାଟିଦବା ଆମେ ଅମ୍ଳଜାନ ପାଇବା କୋଉଠୁ କି ଆମର ଆମ ଆମର ବାୟୁମଣ୍ଡଳ ସନ୍ତୁଳିତ ଅବସ୍ଥାରେ ରହିବ କେମିତି ଗୋଟେ ଗଛ
ଶୁଣ ଆଉ କରିବା ଲୋକମାନେ ତ ନିଜର ସ୍ଵା ପାଇଁ ସବୁ କିଛି କରୁନ୍ତି କିନ୍ତୁ ସେଇଟା ସେମାନେ ବୁଝିପାରୁନାହାନ୍ତି ଯେ ଆମର ଯୋଉ ନେଷ୍ଟେ ଆମର ଆସିବେ ଯୋଉମାନେ ପରେ ଯୋଉମାନେ ଜନ୍ମ ହେଇକି ଆସିବେ ସେମାନଙ୍କ ପାଇଁ ଏଇଟା କେତେ ଅସୁବିଧା ହବ। ନିଜ ପାଇଁ ସବୁ ସୁବିଧା କରିଦେଇ କି ସେ ଅନ୍ୟମାନଙ୍କ ପାଇଁ ଖାଲି ଅସୁବିଧା କରୁଛନ୍ତି ସ୍ଵାଥ ଦେଖୁଛନ୍ତି ନା ନାଇଁ ନିଜର
ସେଇଆ ନିଜର ଖାଲି ସ୍ଵାର୍ଥ ସେ ଅନ୍ୟ ମାନଙ୍କର ବି ନାଇଁ ସେମାନଙ୍କର ବଂଶଗତ ହଁ ପରିବାର ଲୋକ ହିଁ ଆଗକୁ ମୁଁ ମାନେ କ୍ଷତିକାରକରେ ପହଞ୍ଚିବେ।
ସେଇଆ ସେମାନେ ବି ସେମାନେ ଆଗ ତ ଆଉ କେତେ ବର୍ଷ ପରେ ମତେ ଲାଗୁଚି ସେ ଯୋଉ ଆମର ଅମ୍ଳଜାନ ହିଁ ମିଳିବନି ନିଃଶ୍ଵାସ ନେବା ପାଇଁ ସମସ୍ତେ ଧରିକି ବୁଲିବ ବୋଧେ। ସ୍ଵଚ୍ଛ ଅମ୍ଲଜାନ ତ ମିଳିବନି।
ସେଇୟା ଗୋଟେ ଏମିତି ଏ ଯୋଉ ଆସୁଚି ଆମର ସୋସିଆଲ ମିଡିଆର ରିଲସ ରେ ହିଁ ଦେଖୁଥିଲି କି ଆଗକୁ ଆମର ତାପମାତ୍ରା ଯେମିତି କିି ତେପନ ହୋଉ ସେ ପଞ୍ଚଷଠି ଏମିତି ଡେ ଡିଗ୍ରୀ କୁ ବଢିବ। ଆଉ ଲୋକମାନେ ତମେ ଯେମିତି କହିଲ ଏବେ ଅମ୍ଲଜାନ ଧରି ଧରି ବୁଲିବେ ଏଇ ଅବସ୍ଥା ବି ଆସିବ।
ସେଇ ଅନୁହୁଁ ଆଉ କଣ ମାନେ ଆଉ ମିଳିବନି ତ ଆଉ ପାଣି ଏତେ କମିଗଲାଣି ବାୟୁମଣ୍ଡଳ କେତେ ଦୂଷିତ ଅମ୍ଲଜାନ ସୋଛ ଅମ୍ଲଜାନଆସିବ କୁଆଡୁ ଲୋକେ ଭାବୁନାହାନ୍ତି ସେଆଡେ଼ କି ହୋଉ ଆମେ ଆମେ ନିଜେ ହିଁ ବଞ୍ଚିବା ଆଗକୁ ଆକୁ ତାହେଲେ କେମିତି ବଞ୍ଚିବ। ତମାନେ ଏତେ ଅଧିକ ପ୍ରଦୂଷଣ କରିବ।
ସେଇଆ ଏବେ ମାନେ ଆଜିକାଲି ଗୋଟେ ଦେଖିବ ଅ ଚାଲିଚି କି ପେଟ୍ରୋଲ ରେ ଇ ଇଥାନ ଅଏଲ ଯୋଉ ଆମର ମିସୋଉଚନ୍ତି। ଦୁଇ ପରସେଣ୍ଟ ଦୁଇ ପରସେଣ୍ଟ ମିସେଇ ବା ଦ୍ବାରା ଯୋଉ କୁହନ୍ତି କି ପେଟ୍ରୋଲର ମାନେ ତ ପ କମିବାର ଇଏ ଚାଲିଚି ମାନେ ସେଟାକୁ ଇଏ କରିବା ପାଇଁ ତ କିନ୍ତୁ ସେ ଇଥାନ କେମିତି ପ୍ରସ୍ତୁତି ହୋଉଚି ଦେଖ ହଁ ହଁ ସେଟା ତ ସେଇ ଟା କେମିତି ପ୍ରସ୍ତୁତି ହୋଉଚି ପରିମାଣରେ ଗଛ କାଟୁଚନ୍ତି ସେଇ କଣ କଣ ସବୁ ମାନେ ମିଶିକିଇ ଏଥାନ ପ୍ରସ୍ତୁତ ହୋଉଚି ସେଇଟାର ସତ୍ୟତା ମାନେ ଆଣିବା ପାଇଁ ଗୋଟେ ଲୋକଟେ ସେ ମାନେ ଯେମିତି କି ଭୋଗରୁ ହୁଏ ଚେଷ୍ଟା କରୁ ତାଙ୍କୁ
ହୁଁ ହୁଁ ବୁଝିଲି ସେମାନେ ହିଁ ସଚେତନ ସୃଷ୍ଟି କରିପାରିବେ। ବାଟ୍ ଲୋକ ମାନିବା ଦରକାର।
ସେଇଟା ତ ସେଇଟା ହଉଛି କଥା। ଆଜ୍ଞା ହାଲୋ।
ଠିକ୍ ଅଛି ଆପଣ ଯାଆନ୍ତୁ କଣ କାମ କରିବେ ମୁଁ ରଖୁଛି ତାହେଲେ ଆଉ। ହ୍ୟାଲୋ ହ୍ୟାଲୋ।
ହଁ ହଁ, ଠିକ୍ ଅଛି।
ହଁ ଠିକ୍ ଅଛି।